ହଁ ହ୍ୟାଲୋ।
ହ୍ୟାଲୋ।
ହଁ କୁହ।
ଏଇ ଯୋଉ ଏଇ ଯୋଉ ବାରିପଦା ଆଡେ ଆମେ ଯିବା କି?
ହଁ ବାରିପଦା ହଁ ଯୋଉ ମୁଁ ଭାବୁଥିଲି ଏଥର ଯାଇଥାନ୍ତେ ପୁରୀ। ବାରିପଦାରେ ବି କାଳେ କଣ ରଥଯାତ୍ରା ହୁଏ ବା?
ହଁ ସେଇଠି ବହୁତ ବଢିଆ ତିନି ରଥ ହଉଛନ୍ତି। ତିନି ରଥ ଲେଡିଜ ରଥକୁ ଏ ମା ସୁଭଦ୍ରା ରଥକୁ ଲେଡିଜ୍ ମାନେ ଟାଣନ୍ତି। ଆଉ ବହୁତ ସୁନ୍ଦର ସେ ରଥ।
ଆପଣ ଯାଇଛନ୍ତି କେବେ?
ହଁ ଆମେ ପା ସେଇଠି ଥିଲୁ। ବାରିପଦାରେ ଆମେ ରହିଥିଲୁ। ଆମ ବାବୁ ସେଇଠି ଚାକିରି କରିଥିଲେ। ଆମେ ସେଇଠି ହିଁ ଥିଲୁ।
ଓହୋ ସେଇଥିପାଇଁ ଆପଣ ଯାଇକି ରହିଥିଲେ କେତେ ବର୍ଷ ତଥାପି ରହିଛନ୍ତି ସେଇଠି?
ବାର ବର୍ଷ ରହିଥିନୁ।
ଓହୋ ଆପଣ ସବୁ ବର୍ଷ ରଥଯାତ୍ରା ସେଇଠି ପାଳନ କରୁଥିବେ ନା?
ହଁ ସେଠି ପାଳନ କରୁ ଲେଡିଜ ସବୁ ଲେଡିଜ୍ ମାନେ ଆମେ ରଥ ଟାଣୁ ବଡ ଦାଣ୍ଡରେ। ଆଉ।
ମାନେ କଣ ପୁରୀ ରଥଯାତ୍ରା ପରିକା ହୁଏ ନା କଣ କେମିତି?
ହଁ ପୁରୀ ରଥ ଭଳିଆ ଅବିକଳ ସେଇ ଆଙ୍କ ଭଳିଆ ତ କେହି ହେବେନି। ସେଇ ଭଳିଆ ଆଉ ସେଇଠିକି ଅବଢା ହବ। ଅ ହୋଉଚି ଆମେ ସବୁ ଅବଢା ଅଧା ଦିଇନି ଖାଉ। ସେଠି ଲେଖିଦେବିକି ସକାଳୁ ଆସି ମିନି ତାଆ ବାପା ନାଟା। ଆମର ଟାଇମ୍ ରେ ଯେତେବେଳେ ଯିବ ଅବଢା ଟାକୁ ଆଣିକି ଆସିବେ ଆମେ ଅବଢା ଖାଉ ସବୁଦିଇନି ଚାରି ଦିଇନେ ଆଠ ଦିଇନ ଅବଡା ଟା ଖାଉ। ସେଇଠୁ ପାଇବାକୁ ମିଳେ।
ଓହୋ ମାନେ ହେଠି ପୁରା ଯେମିତି ପୁରୀରେ ଯେମିତି ଅଭଢା ଆଉ ରଥ ଟଣା ସେଠି ତାହେଲେ ସବୁ ସେମିତି ନା। କଣ ଡେଲି ସେମିତି ଅବଢା ହେରିକା ହୁଏ ନା ଖାଲି ଏଇ ସଂକ୍ରାନ୍ତି ନା ଯାହା ଖାଲି ଉତ୍ସବ ହରିକା ଥିବ। ସେମିତି ହୁଏ।
ନାଇଁ ନାଇଁ ସବୁଦିଇନି ଅବଢା। ସବୁଦିଇନି ଅଭଢା ଲୋକ ସେଇଠି ସକାଳୁ ଯାଇକି ନା ଲେଖିଦେଇକି ଖାତାରେ ଆସିବେ। ଅଭଢା ବାହାରିଲା ଠୁ ଯାହାର ଯୋଉ ସିରିଏଲ ଅନୁସାରେ ଆଗ ପଛ ହେଇକି ଲେଖା ହେଇଥିବ ସେଇ ଅନୁସାରେ ଅବଢଡା ପାଇବେବେ ସମସ୍ତେ ସବୁଦିଇନି।
ଓହୋ ହୁଁ ତାହେଲେ ତ ଭଲ। ମାନେ କେମିତି କଣ ଅଧିକ ପଇସା ନା ପଇସା କେମିତି କଣ ନିଅନ୍ତି?
ହଁ ପଇସା ନିଅନ୍ତି ପରା ଅଭଡାରେ। ଆଉ ତା ବାପା ପଇସା ଦିଅନ୍ତି କେତେ ମୁଁ ଜାଣିନି କିନ୍ତୁ ପଇସା ଦେଇକି ଆଣନ୍ତି।
ଓ ହୋ ହୋ। ହଁ ତାହେଲେ ତ ଯଦି ମନ୍ଦିର ଖାଇବା ବି ଯାହାେଲେ ଭଲ ବି ଭଲ ଲାଗିବି ଖାଇବା ପାଇଁ ମାନେ ଆପଣଙ୍କ ଘର ପାଖରେ ଥିଲା ନା ବୋହୁତ ଦୂରରେ?
ନାଇଁ ସେଇଠି ପାଖରେ ଦିଇ କିଲୋମିଟର ବାଟ ହବ ଆମ ଯୋଉଠୁ ରହି ଥିନୁ ମନ୍ଦିର।
ଓହୋ ଆ ତାହେଲେ ଦିଇ ତିନି କିଲୋମିଟର ମାନେ ଏ ପାଖରେ ଚାଲିକି ଯିବା ଆସିବା କରାହୋଉଥିବ ନା।
ସେତେବେଳେ ତ ଏତେ ଗାଡି ଘୋଡା ନଥିଲା ଚାଲିକି ବୋହୁତ ଥର ଆମେ ଯାଉଁ। ତା ପରେ ସେଇଠି ଅଭଡା ଆଣୁ ଖାଉଁ ଇଏ କରୁ ମା ଅମ୍ବିକାଙ୍କ ମନ୍ଦିର ସେ ସେଇ ଯୋଉ ବଡଦାଣ୍ଡରେ ବଡ ବଜାରେ।
ଓହୋ ମାନେ ସେଠି କଣ କେମିତି କଣ ପୂଜା ପୂଜା କେମିତି କଣ ହୁଏ?
ମା ଙ୍କର ଯୋଉ ଅମ୍ବିକା ମା ସେଇ ବଡ ବଜାରେ ଅଛନ୍ତି? ଆମେ ଯାଇକି ତାଙ୍କ ଦର୍ଶନ କରିଆକୁ ଯାଉଁ। ତାଙ୍କୁ ସମ୍ମୁଖରେ ତ ଆମେ ନମସ୍କାର କରିପାରୁ ନା ଦେଢେଇକି ଆଡେ କି ମା ଙ୍କର ଦର୍ଶନ ହୁଏ। ତାଙ୍କର ଅଲଗା ଟାଇପ୍ ରେ ମା ଙ୍କର ଆଶୀର୍ବାଦ ଆସେ।
ହ ଓହୋ ଆଉ ମାନେ ସେଠି ଆପଣ ବାର ତେର ବର୍ଷ ରହିଚନ୍ତି। ନାଆ।
ବାର ତେର ବର୍ଷ ଖଣ୍ଡେ ରହିଲୁ। ସେଇଠି ଛୁଆ ପାଠ ପଢିଲେ ଝିଅର ସେଇଠି ମେଟ୍ରିକ୍ ପରୀକ୍ଷା ସରିଲା ଆଉ ଆସିଲୁ ଆଉ।
ଓହୋ ଆଉ ତା ହେଲେ ଭଲ ତ ହେଠି ବୁଲାବୁଲି ପୁରା କରିଥିବେ ଆଉ କେବେ ପୁରୀ ରଥଯାତ୍ରା ଯାଇଛନ୍ତି?
ପୁରୀ ରଥକୁ ମୁଁ ଯାଇନି।
ପୁରୀ ରଥ ଯାଇନି ପୁରୀ କି ଦଶଥର ଖଣ୍ଡେ ଗଲିଣିି ପୁରୀରେ ସବୁ କିଛି- ଜେଗା ମତେ ଜଣା ଅଛି। ଆଉ ମାତା ମଠ ତମେ ଯାଇଛ, ପୁରୀରେ?
ନାଇଁ ନାଇଁ ମୁଁ ମାତା ମଠ ପୁରୀ ଖାଲି ଯାଉ ଯୋଉ ପୁରୀ ଖାଲି ପୁରୀ ମନ୍ଦିର କୋଣାର୍କ ଆଉ ସମୁଦ୍ରକୂଳ ଆଉ ଏଇ ତିନିଟା ଜାଗା ହିଁ ଯାଏ। ଆଉ ମାତାମଠ ହେରିକା ସେ ସବୁ କୁ ଯା ଯାଇନୁ ଆମେ ଯାଉ ଗାଡି ନେଇକି ତ ସେଥିପାଇଁ ଯାଉ ଉଁ ବୁଲା ବୁଲି କରିକି ପଳେଇ ଆସୁ କେବେ ରହିନୁ ପୁରୀରେ ରହିଲେ ସିିନା ଦେଖା ଦର୍ଶନ କରିକି ଭଲରେ ଅଲଗା ଜାଗାକୁ ବୁଲିକି ଯିବ। ଗଲ-୍- ହେଲେ ମାତ୍ର ଆଉ କାଇଁ ଟାଇମ୍ ହୁଏ କି। ଖାଲି ଯା ଜଲ୍ଦି ଜଲ୍ଦି ଯାଇକି ଆସିଵା କଥା ଯାହା ଆଉ।
ନାଇଁ ଆମେ ରହୁଁ ଘର ଭଡା ନେଇକି ଯୋଉ ରହିକି ଦି ଦିନି ରହିକି ପୁରା ବଜାର ଏଇ ଯୋଉ ପୁରୀରେ ଯେତେ ମନ୍ଦିର ଲୋକନାଥଙ୍କ ମନ୍ଦିର, ମାତା ମଠ, ମା ତା ମଠରେ ଚାରି ଯୁଗର ଦୃଶ୍ୟ ସତ୍ୟ ଯୁଗ ର ଦୃଶ୍ୟ ତେତ୍ରୟା ର ଦୃଶ୍ୟ, ଦ୍ଵାପର ର ଦୃଶ୍ୟ, କଳିର ବି ଦୃ ଶ୍ୟ ସବୁ ସେଇଠି ଦେଖି ଆତ୍ମାସନ୍ତୁଷ୍ଟ ଲାଭ କରିଲେ ଲାଭ ମିଳେ।
ଓହୋ ଆପଣ ଯୋଉ ଯାଇଚନ୍ତି, କେତେଥର ତଥାପି ଆପଣ ପୁରୀ ଯାଇଛନ୍ତି?
ମୁଁ ଦଶଥର ଖଣ୍ଡେ ଗଲିଣି ତିନିଥର ଦି ଥର ରହିଚି ପୁରୀରେ।
ଓହୋ। ମାନେ କଣ ଟିକ୍ କେମତି କଣ ରୁହନ୍ତି ଘର ବନେଇକି ରୁହନ୍ତି? ନା ହେଠି ଫ୍ରି ରେ?
ନାଇଁ ବଡ଼ଦାଣ୍ଡ ଯୋଉ ଦେଉଳ ବଡଦେଉଳ ଜଗନ୍ନା ଥଙ୍କ ମନ୍ଦିର ସେଇ ଦେଉଳ ଯୋଉ ସେ ସାମ୍ନାରେ ଦାଣ୍ଡ ବଡ ଦାଣ୍ଡ ଏ ପାଖରେ ରଜାଙ୍କର କ୍ଵୋଟର ରେ ଆମେ ଭଡା ନେଇକି ରହୁ।
ଓହୋ ଭଡ଼ା କେମିତି କଣ ଥାଏ କେତେ ଟଙ୍କା କଣ?
ରାତିରେ ପାଁଶ ଟଙ୍କା ଦୋଉ
ଓହୋ ଭଲ ଘର ନା ରହିବା ପାଇଁ ଭଲ ହେଇଥିବ?
ବହୁତ ବଢିଆ। ବହୁତ ବଢିଆ ଆଉ ଯୋଉ ସେଠି ଫ୍ୟାନ୍ ଫ୍ୟାନ୍‌ ଲାଟିନ୍ ବାଥରୁମ୍ ସବୁ ସୁବିଧା। ଛାତ ଉପରେ ନୁଗା ପଟା ଶୁଖା ଶୁଖି ପାଇଁ ସୁବିଧା ବହୁତ ସୁବିଧା ସେଠି ରହିବ ଘର ଭଡାରେ ବହୁତ ସୁବିଧାରେ।
ଓହୋ ଆପଣ ଯୋଉ ପୁରୀ ଯାଇ ରୁହନ୍ତି ଏ ସକାଳେ ଦର୍ଶନ କରନ୍ତି ନା ରାତିରେ?
ନାଇଁ ଆମେ ଚାରିଟାରେ ଚାରିଟାରୁ ଉଠିକି ପଳଉ କୋଣାର୍କ। କୋଣାର୍କରୁ ଫେରି ଆସିକି ଗାଧେଇକି ଏ ଦର୍ଶନ କରୁ, ଭୋରୁ ଭୋରୁ ଠାକୁରଙ୍କୁ ଯାଇକି ଦର୍ଶନ କରୁ। ବୋହୁତ୍ ସୁବିଧାରେ ଟିକେ ଦର୍ଶନ ମିଳେ।
ଓହୋ। ଆମେମାନେ ବି ଏମିତି ଯାଉ ମାନେ ଏଇଠୁ କହିବାକୁ ଗଲେ ରାତି ଏଗାରଟା ବାରଟାରୁ ଗାଡ଼ିରେ ବସିକି ଯାଉ। ବୋଲେର ହେଲେ ବି ଯୋଉ ଥିରେ ହେଲେ ବସିକି ଯାଉ ଗାଡ଼ିରେ ଯାଉ। ସେଠୁ ପହଞ୍ଚୁ ବି ଆମେ ସେଇ ରାତି ଏ ତିନି ନହନେ ହେଇଯାଏ ତ ଚାରିଟା ପାଖାପାଖି ହେଇଯାଏ ତିନିଟା ସାଢେ ତିନିଟା ଚାରିଟା। ଯାଇକି ହେଇ ଟିକେ ବାଥରୁମ୍ ରେ ଯାଇଁ ଗାଧା ଗୁଧି କରୁ। ଗାଧେଇକିନା ଏକାଥରେ ଯାଉ ମନ୍ଦିର ଦର୍ଶନ କରିବା ପାଇଁ ଜଗନ୍ନାଥଙ୍କର। ସେଠୁ ଆସିଲେ ଯାଇକିନା ବାହାରେ ଆଉ ଯାହା ଅଲଗା ଜାଗା ବୁଲାବୁଲି କରୁ ଆଉ। ସେଠୁ ଆସିଲେ ଆମେ ଯାଉ ହାରି ସମୁଦ୍ର। ସମୁଦ୍ରରେ ଯାଇକିନା ବେଶୀ ସମୟ ଟିକେ ସମୁଦ୍ରରେ ରହିକିନା ତାପରେ କୋଣାର୍କ ହେରିକା ବୁଲାବୁଲି କରିକି ଆସୁ ଆଉ। ଏଥର ଗୋଟେ ପ୍ଲାନିଂ କଲେ ହୁଅନ୍ତା ଯାଆନ୍ତେ ପୁରୀ ହରିକା। ମୁଁ କେବେ ରହିନି। ଯା ନ୍ତେ, ବୁଲାବୁଲି କରିକିନା ରୁହନ୍ତ ଆସନ୍ତେ ଆଉ।
ହଁ ଆମେ ସେଇ ବାଙ୍କିମୁହାଣ ଯିବା। ଯୋଉ ସ୍ଵର୍ଗଦ୍ଵାର। ଆଉ ଯୋଉ ସବୁ ପ୍ରକାର ଯୋଉ ଶ୍ଵେତ ଗଙ୍ଗା ଆଉ ମାର୍କଣ୍ଡ ପୋଖରୀ, ଇନ୍ଦ୍ରଧମୁନ ପୋଖରୀ ସବୁ ପାଣି ଆମେ ଗାଧୋଇ ସଉଛୁ। ବହୁତ ହେଇକି ଆସିବା ସିଞ୍ଚନ ହେଇକି।
ଓହୋ। ତମେ ଏରା ସବୁ ଅଲଗା ଅଲଗା ଜାଗାରେ ଅଛି ନା ପୁରୀର ଗୋଟେ ଜାଗାରେ ମାନେ ପୁରା ସବୁ ଜଗନ୍ନାଥ ମନ୍ଦିର ପାଖରେ ଅଛି ନା ଟିକେ ଦୂର ଦୂର ବାଟରେ ଅଛି?
ବୋହୁତୁ ଦୂର। ଦୂରରେ, ଦୂରରେ, ଦୂରରେ ବୋହୁତ୍ ବି ଦି କିଲୋମିଟର ଦେଢ କିଲୋମିଟର ଗୋଟେ କିଲୋମିଟର ଏଇ ଭଳିଆ। ବଷ
ଉଁ ହୁଁ, ସେଇଟା କେମିତି ତମେ ଯାଅ ଗାଡ଼ି କରିକି ଯାଅ ନା ଆଉ ଚାଲିକି?
ନାଇଁ ଅଟୋ କରିକି କିଛି ବାଟ ଯାଉ। କିଛି ବାଟ ଚାଲି ଚାଲିକା ପଳଉ।
ଓହୋ। ଉଁ ମାନେ ଏଇଠୁ ତମେ କୋଉ ଗାଡିରେ ନେଇକି ଯାଅନି ନା? ଏ ଟ୍ରେନ୍ କି ବସ୍ ରେ ପଳଉଥିବେ ଆଉ?
ଆମେ ଟ୍ରେନ୍ ରେ ଯାଉ।
ଓହୋ, ମାନେ ଟ୍ରେ ଷ୍ଟେସନଟା ବୋଧେ ଆପଣଙ୍କ ପାଖରେ ହେଇଥିବ?
ଟ୍ରେନ୍ ଟା ଆମ ଘର ଷ୍ଟେସନ ଆମ ଘର ପାଖରେ। ସେଇଠୁ ଟ୍ରେନ୍ ରେ ବସିକି ସୁବିଧାରେ ଟିକେ ପୁରୀ ପଳଉ। ସେଠି ଘର ଭଡା ନେଇକି ରହୁ। ରହିିକି ସବୁ ଆନନ୍ଦରେ ସବୁ ମନ ଖୁସିରେ ଦେଖୁ, ସମୁଦ୍ର ଲହରୀ କରୁ, ସବୁ କରୁ।
ଓହୋ। ଭଲ ତାହେଲେ, ଷ୍ଟେସନ ପାଖରେ ମାନେ ବୁଲାବୁଲି କରିବା ପାଇଁ ଭଲ। ଆମର ଏଠି ଷ୍ଟେସନଟା ହଉଚି ବହୁତ୍ ଦୂରରେ। ମାନେ କଣ୍ କହିଲ କୋଡିଏ ତିରିଶ୍ କିଲୋମିଟର ଦୂରରେ। ତାଠୁ ଭଲ ଆମେ ଗାଡ଼ିରେ ଏଁ ସେଥିପାଇଁ ଆମେ ବୋଲେର୍ କି ଇଏ କରିକି ଯାଉ ଭାରି ଆଉ। ଯାଇକିନା ବୁଲିବୁଲା କିନା ଆସୁ ଆଉ। ଆଉ ଆପଣ ଏଇ ବର୍ଷ ଯାଇଚନ୍ତି ପୁରୀ?
ହଁ ଏଇ ବର୍ଷ ଯାଇଚି ପୁରୀ ଏ ବର୍ଷ ଗୋଟେ
କଣ?
ଏ ବର୍ଷ ମୋ ଝିଆରୀ ଗୋଟିଏ ବାହା ହେଇଚି ପୁରୀରେ ଯେ ଆଠ ନ ମୁଁ ସେଇ ତା ଶାଶୁ ଘରୁ ପୁଣି ପୁରୀ ଯାଇଥିଲି।
ଉଁ-ହୁ ବୁଲାବୁଲି କରିକି ଆସିଥିବେ ଆଉ।
ବହୁତୁ ଖୁସି ଲାଗିଲା ଆଉ ଝିଆରୀଟେ ବାହା ହେଇଚି ନା ପୁରୀରେ। ଆଉ ସେଇଟା ବୁଲି ବୁଲାକି ଦେଖିକି ଆନନ୍ଦରେ ଖୁସିରେ ଆସିଲୁ ଅତି ଆନନ୍ଦ ଲାଗିଲା ଆଉ।
ହଁ ଭଲ ତାହେଲେ ଆଉ ହଉ ଆଉ ମୁଁ ଟିକେ କାମ ଅଛି ମୁଁ କାମ ସାରେ ସାରିଲେ ଆମେ କଉଦିନ ଯିବା ଆମେ ଟିକେ କଥା ହେବା ଆଉ।
ହଁ- ହଁ- ହଁ- ରଖୁଚି।
ରଖୁଚି ଆଁ।
ହଁ।